ଏବେ ସେ ହଁ କଲ୍ କରିଥିଲା ଫୁଣି କଣ ଆଉଥରେ କଲ୍ କଲେ କିଛି ଅସୁବିଧା ହେଲା କି?
ହଁ ବନ୍ଧୁ ଆମେ ଆପଣଙ୍କ ସତ୍ୟ ଶୁଣିବାରେ ଅସମର୍ଥ ହେଲୁ ଆପଣ କଣ ଗୋଟେ। ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ରହିଯାଉଛନ୍ତି ତ ଆମେ କହିଲୁ ଟିକେ ଅଧିକ ସମୟ କଥା ହେଲେ ଭଲ ହୁଅନ୍ତା।
ଓହୋ ହଁ ମୁଁ ତ ଏବେ ଏବେ। ସାଙ୍ଗ୍ ସାଙ୍ଗେ। ଆଇ ମଧ୍ୟ ଦେ ଦେଖିଲା ବେଳକୁ। କିନ୍ତୁ ମୁଁ ହାଲୋ।
ହଁ ଏବେ ଆସିଲା।
କଣ ଆସିଲା।
ଏବେ ନଆସିଲେ ଆପଣ ଟିକେ କହିବେ କି।
କଣ ଅସୁବିଧା ହେଉଛି ଅର୍ଥାତ ମାନେ କଣ ମୋ ଭଏସ ଆପଣଙ୍କୁ ଶୁଭୁ ନାହିଁ।
ନାଁ ଆପଣଙ୍କ ଭଏସ ଶୁଣା ଯାଉନେଉ ମଝିରେ ମଝିରେ ବନ୍ଦ ହେଇଯାଉଛି ସେଥିପାଇଁ।
ଓହୋ ହୁଏତ କିଛି ନେଟୱାର୍କ ଅସୁବିଧା ହୋଉଥିବ କାରଣ ସେୟାତ ବାରମ୍ବାର। ଆପଣ ଜାଣିଛନ୍ତି ନା ଏବେ କିଛି ଏବେ ସୁବୁଚି ତ ମୋକଥା।
ହଁ, ଏବେ ଶୁଣା ଯାଉଛି ଆପଣଙ୍କ କଥା।
ଯାହା ହଉ।
ଆଉ କୁହନ୍ତୁ ଆପଣଙ୍କ କାମ ଦୈନନ୍ଦିନ ସବୁ ଭଲ ଚାଲିଛି ସୁରୁଖୁରୁରେ।
ନିଶ୍ଚିନ୍ତ ମୋର ତ ବହୁତ ଭଲ ଚାଲିଛି ଆଉ ଆପଣଙ୍କର। କଣ ଆଜି ଖାଇବା ପିଇବା କଣ ସବୁ ରୋଷେଇ ପତ୍ର ସବୁ ଆଜି ହେଇଥିଲା ନା ନାହିଁ?
ହଁ ଆମର ଖାଇବା ହୋଇଥିଲା। ମୁଁ ବି ଖାଦ୍ୟ ଗ୍ରହଣ କରି ଆସିଛି, ଆମର ଆପଣ କଣ ଖାଦ୍ୟ ଗ୍ରହଣ କରିଛନ୍ତି?
ଆମର ତ ଆଜି ହୋଇଥିଲା ଭାତ ହୋଇଥିଲା ଏବଂ ତା ସହିତ ହୋଇ ଥିଲା ସୋରିଷ ବଟା ମସଲା ପ୍ରସ୍ତୁତ ହୋଇ ହୋଇଥିଲା ଛୁଇଁ ତରକାରୀ ହୋଇଥିଲା। ଏବଂ ତା ସହ ଗାଜର କାକୁଡି, ଟମାଟୋ, ଦହି ଦ୍ଵାରା ପ୍ରସ୍ତୁତ ଏକ ସାଲାଡ ପ୍ରସ୍ତୁତ ହୋଇଥିଲା। ତା ସହିତ ପାମ୍ପଡ଼। ଏବଂ ଏତିକି ଆଉ ଆମ୍ବ ମଧ୍ୟ ସାଇଡ଼ରେ ଥିଲା ଆଉ।
ବାଃ ଆପଣ ତ ବେଶ ଭଲ ଖାଦ୍ୟ ଖାଇଛନ୍ତି, ଆପଣ ଏତେ ଭଲ ଖାଇବେ ଏକୁଟିଆ କେମିତି ଖାଇପାରିଲେ? ଆମକୁ ଡାକିଥାନ୍ତେ ଆମେ ବି ଖାଦ୍ୟର ଆନନ୍ଦ ନେଇଥାନ୍ତୁ।
ଆରେ ନା ନା ଆପଣ ତ ଆପଣ ତ ନିଜେ ତ ଆପଣ ଆମଠାରୁ ବହୁତ ଭଲ ଭଲ ଖାଦ୍ୟ ଖାଉଛନ୍ତି, ଆମେ ଆପଣ ହଁ କିପରି ଏଠି କହିବୁ?
ଆମେ କିପରି ଭଲ ଭଲ ଖାଦ୍ୟ ଖାଇଲୁ?
ଆପଣଙ୍କର ମୁଁ ତ ଦେଖୁଥିଲି ଆପଣଙ୍କର କଣ ଆଜି ଖାଇଥିଲେ ଆପଣ ଭାତ ଭାତ ତ ମାନେ ଭାତ ତ ଆଉ କହିହବ ନାହିଁ। ଆପଣ ଖାଇଥିଲେ ଆଜି ଅନ୍ନ। ଏବଂ ପ୍ରସାଦ ସବୁ ଖାଇଥିଲେ ଆପଣ ଦେଇଥିଲେ ମୁଁ ଫଟୋ ଦେଖିଥିଲି।
ଆପଣ ତାହେଲେ ଲେଖିଦେଇଛନ୍ତି, ଆପଣ ଠିକ୍ ଅଛି ଆମେ ଖାଇଦେଇଛେ ଆମେ ଆଗ ଥରିକ ଆପଣଙ୍କୁ ଡାକିବି, ଏଇଥରିକ ତ ଆଉ ଭୁଲରେ ଆମେ ଖାଇଦେଲୁ ଆପଣ ଡାକିବାକୁ ମନେ ପଡ଼ିଲାନି, ଆମେ କାଇଁ ଡାକିନୁ କାରଣ ଆମେ ଡାକିବାକୁ ଜରୁରୀ ମାନିଲୁନୁ ଆପଣ ଆମ ଘରେ ଆସିିକ ଖାଇବେ ଏଟା କଣ ଭଲ ଲାଗିବ?
କିନ୍ତୁ ଆପଣ ଏବେ ମୋତେ ଦୋଷ ଦେଉଥିଲେ କି ମୁଁ ଆପଣ ଡାକି ନାହିଁ ବୋଲି, ଆପଣ ତ ନିଜେ ମଧ୍ୟ ସେଇ ଭୁଲ କରିଦେଲେ।
ଆ ମା ଆପଣଙ୍କ ଘରେ ଏ ସ୍ଵାଦିଷ୍ଟ ଖାଦ୍ୟ ହେଇଛି, ଆମ ଅନ୍ନ ସାଙ୍ଗରେ କଣ କହିବୁ ଆପଣଙ୍କୁ ଆଉ।
ଆରେ ନା ନା ଆପଣ ଇଏ କିପରି କଥାବାର୍ତ୍ତା କରୁଛନ୍ତି, ମହାପ୍ରଭୁଙ୍କ ପ୍ରସାଦ ଆଗରେ ଆମ ଖାଦ୍ୟ ବା କଣ?
ଆପଣ କାଳେ ଖାଦ୍ୟ ଗ୍ରହଣ କରିନଥାନ୍ତେ, ସେଇଥିପାଇଁ ଆମେ ଡାକିଲୁ ନାହିଁ।
ଆରେ ନା ନା ଇଏ କିପରି କଥା? ଆଜି ସୋମବାର ଭଳି ଦିନଟାରେ ଆଜି ଏତେ ଭଲ ପବିତ୍ର ତ୍ର ଦିନ, ସୋମବାର, ଆପଣ କହୁଛନ୍ତି ଆମେ ପୁଣି ମହାପ୍ରସାଦ ପାଇଁ ମନା କରିଥାନ୍ତୁ। ଆମର ଯେତ ତେ ଯାହାହେଲେ ମଧ୍ୟ ମହାପ୍ରସାଦ ପାଇଁ ଆପଣ ଆମେ କେବେ ମନା କରୁନାହୁଁ।
ହଉ ଆଗଥରିକି ଆମେ ପୁଣି ପୁନର୍ବାର ଯେତେବେଳେ ଆଣିବୁ ଘରକୁ ଖାଦ୍ୟ, ଆପଣ ନିଶ୍ଚିନ୍ତ ଭାବେ ଡାକ ବୁ ନିମନ୍ତ୍ରଣ କରିବୁ ଆପଣ ଆସିଲେ ଆମକୁ ଭଲ ଲାଗିବ।
ଆଚ୍ଛା ହଉ ଦେଖାଯାଉ ଆପଣ ସତରେ ଆମକୁ ଡାକୁ ବିି ଛନ୍ତି କି ନାହିଁ ଖାଲି ମଜାରେ କହିଦେଲେ।
ନିଶ୍ଚନ୍ତ ନିଶ୍ଚିନ୍ତ ଆମେ ଆପଣଙ୍କୁ ଡାକିବୁ ଆପଣ କେମିତି କେ ଭାବୁଛନ୍ତି ଆମେ ଆପଣଙ୍କୁ ଡାକିବୁ ନାହିଁ?
ନା ନା ମୁଁ ଭାବିଲି କାରଣ ଯଦି ଆପଣ ନ ଡାକନ୍ତି ଆପଣ ଯଦି ଆମକୁ ଭୁଲିଯାଆନ୍ତି।
ନାଇଁ ଆମେ ଆପଣଙ୍କୁ କେମିତି ଭୁଲିବୁ ଆପଣ ଆମର ଜଣେ ପ୍ରିୟ ମିତ୍ର ବନ୍ଧୁ।
ତାହା ତ ଅବଶ୍ୟ ସତ କଥା କିନ୍ତୁ ଅଛନ୍ତି ପିଲା ଆମକୁ ଭୁଲି ଯାଉଛନ୍ତି। ସେଥିପାଇଁ ଆମେ ଭାବିଲୁ କାଳେ ଯଦି ଆପଣ ମଧ୍ୟ ଆମକୁ ସେଇପରି ଭାବେ ଯଦି ଭୁଲି ଯିବେ। ତେବେ ଗଲା କଥା ସରିଗଲା ଆଉ କଣ।
ନାଇଁ ନାଇଁ ଆମେ ନିଶ୍ଚିନ୍ତ ଆଗ ଧରକୁୁ ଯେତେବେଳେ ବି ଆଣିବୁ ଅନ୍ନ ଆପଣଙ୍କୁ ନିଶ୍ଚିନ୍ତ ଡାକ କଣ ଆପଣ ବି ଆମକୁ ଡାକିବାକୁ ଭୁଲିବେନି?
ଆଚ୍ଛା ଆଚ୍ଛା ତ ଆପଣ କଣ କରୁଛନ୍ତି ଆଉ କେଉଁଠି କଣ ବୁଲିବାକୁ ଆପଣ ଯିବେ ବୋଲି କିଛି ମାନେ ଯୋଜନା କଲେଣି ନା କରିନାହାନ୍ତି?
ନାଇଁ ବୁଲିବାକୁ କୁଆଡେ ଯିବେ ଏ ଘରେ ଏକୁଡ଼ିଆ ବସିଛୁ ଆପଣ ଯଦି ଆସନ୍ତେ ଆ ଆପଣଙ୍କ ସାଙ୍ଗରେ କିଛି ପ୍ରସ୍ତୁତ କରନ୍ତି କୁଆଡ଼େ ଯିବା କି ନାହିଁ କିଛି ଘୋଷଣା କରନ୍ତି ଆପଣ ତ ଅ ଅଛ ଖାଲି ଆପଣଙ୍କ ଘରେ ଆମ ଘରକୁ ଆସନ୍ତୁ।
ହଁ ହଁ ଆମେ ତ ନିଶ୍ଚୟ ଯିବୁ କିଛି ଦିନ ହେଲା ଆପଣଙ୍କ ଘରୁ ମଧ୍ୟ ମୁଁ ଯାଇନାହିଁ। ସେଥିପାଇଁ ଟିକେ ଭଲ ଲାଗୁନଥିଲା। ମୁଁ ବି ଭାବୁଥିଲି ମଧ୍ୟ୍ୟ ଆପଣଙ୍କ ଘରୁ ଟିକେ ଯାଇ ବୁଲାବୁଲି କରି ଆସିଥିଲେ ନିଶ୍ଚିନ୍ତ ଭଲ ଲାଗନ୍ତା।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଆମକୁ ଘରକୁ ଆସନ୍ତୁ ଆମେ କିଛି ଖାଦ୍ୟ ପାନ ଗ୍ରହଣ କରିକି କୌଣସି ଜାଗାକୁ ଯିବା ଭ୍ରମଣ କରିବା ପ୍ରାକୃତିକ ଦୃଶ୍ୟ ଦେଖିବା ନିଶ୍ଚିନ୍ତ ଭାବେ କୋଉଁଦିନ ଆସନ୍ତୁ?
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ ମୁଁ ନିଶ୍ଚିନ୍ତ ଯିବି। କିନ୍ତୁ ତା ପର୍ବରୁ ଆମେ କଣ କହୁଥିଲେ ବ କହିଲେ ଆପଣ କ ଯାଇ ରଥଯାତ୍ରା କେବେ ଆପଣ ଯାଇଛନ୍ତି ନା ଯାଇନାହାନ୍ତି?
ନାଇଁ ଆମେ ରଥଯାତ୍ରା ଯାଇନୁ ରଥଯାତ୍ରା ତ ଆପଣ ଜାଣିଛନ୍ତି କିଭଳି ଭିଡ ହେଉ ଅଛି ଆଉ ଆମର ପୁଣି ଡାକ୍ତରଖାନା କିଛି ସମସ୍ୟା ଅଛି ଆପଣ ବୁଝିପାରୁଥିବେ।
ହଁ ହଁ ତାହା ତ ଶୁଣି ମତେ ଦୁଃଖିତ ଅନୁଭବ ହେଉଥିଲା କି ଆପଣ ଡାକ୍ତରଖାନାରେ ମଧ୍ୟ ପଢିଥିଲେ ଆଉ ସେଠାକାର ଡକ୍ଟର ମାନେ ଏବଂ ନର୍ସ ମାନ କିପରିଥିଲେ?
ଡକ୍ଟର ନର୍ସ ମାନେ ଖୁବ୍ ଭଲ ଥିଲେ କିନ୍ତୁ ବେଳେବେଳେ କିଛି ସମସ୍ୟା ମେଡ଼ିସିନ ବେଳେବେଳେ ସମାନେ ଦବାରେ ଟିକେ ବିଳମ୍ବ ହେଉଥିଲା କିନ୍ତୁ ଡକ୍ଟର ନର୍ସ ମାନେ ସାହାଯ୍ୟ ବହୁତ କରୁଥିଲେ ଆମ ମାନଙ୍କୁ।
ଓହୋ ତେବେ ତ ଆପଣଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବେ? ଆପଣଙ୍କର ସେଠାରେ କେତେ ଦିନ ଆପଣ ସେଠା ପଡି ରହିଲେ?
ଆମେ ସେଠାରେ ପ୍ରଥମ ମାସରେ ଯେତେବେଳେ ଆମର ଦୁର୍ଘଟଣା ହୋଇଥିଲା। ପାଞ୍ଚ ଦିନ ପଡି ରହିଲୁ ଆଉ ଦ୍ଵିତୀୟ ଥର ତା ପର ମାସରେ ବି ପାଞ୍ଚ ଦିନ ପାଖାପାଖି ଏଗାରରୁ ବାର ଦିନ ଆମେ ପଡି ରହିଲୁ ବାହାରିକି ଆସିବା ପାଇଁ ଆଉ।
ଓ ହୋ ତେବେ ତ ଆପଣଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବେ। ଆଉ ଆପଣ ଏବେ କଣ ଖାଇବା ପିଇବା କିପରି କଣ ଚାଲିଛି ଆପଣଙ୍କର ସବୁ ଠିକ ଠାକ ଅଛି ତ ନା ସ କିଛି ଭୁଲ ଭାଲ ମଧ୍ୟ କରୁଛନ୍ତି ଆପଣ?
ଖାଇବା ପିଇବା ସବୁ ଠିକ୍ ଚାଲିଛି ଯେହେତୁ ଆମର ଟିକିଏ ମୁଣ୍ଡ ଉପଗର ଯେଉଁ ଦୁର୍ଘଟଣା ହୋଇଥିଲା ସେଥିପ୍ରତି ବେଳେ ବେଳେ କିଛି ଜିନିଷ ଭୁଲି ଯାଉଛି।
ଓହୋ ଏସବୁ ମଧ୍ୟ୍ୟ ଶୁଣିକି ଖରାପ ଲାଗିଲା କିନ୍ତୁ ମୁଁ ଗୋଟେ ପଚାରିବାକୁ ଚାହେଁ ଆପଣଙ୍କ ସହ ଏସବୁ ହେଲା କିପରି ମୋତେ ସଂଖେ ପରେ ମାନେ ଟିକେ କହିପାରିବେ?
ସି ଆମେ କିଛି ସଂକ୍ଷିପ୍ତରେ ନାହିଁ ଆମେ ଯାଉଥିଲୁ ଏକ ଗାଡି ଦୁର୍ଘଟଣ ର ଏ ସବୁ ହୋଇଛି।
ଓହୋ ତେବେ ତ ବହୁତ ହି ଖରାପ ଲାଗିଲା ଏହା ଶୁଣିକରି। ହଉ ଠିକ ଅଛି ତେବେ ସେ କଥା ଛାଡନ୍ତୁ ସେ ତ ଯାହା ହବା କଥା ହେଇସାରିଲାଣି। ସେ ସବୁକୁ ଆଉ ମନେ ପକେଇବା କଣ ଲାଭ ନା କଣ।
ସେଇଟା ବି ସତ କଥା ହଁ ଆପଣ କଣ ପୁରୀ ଯିବେ ବିଷୟରେ କହୁଥିଲେ କଣ କୁହନ୍ତୁ?
ହଁ ମୁଁ ଭାବୁଥିଲି ଆଗକୁ ରଥଯାତ୍ରା ଅଛି ତେଣୁ ଭାବୁଥିଲି ଟିକେ ବୁଲାବୁଲି କରି ଆସୁଥିଲେ ଭଲ ହୁଅନ୍ତା କିନ୍ତୁ ତା ପୂର୍ବରୁ ଭାବୁଛି ଟିକେ ଅନ୍ୟ ଏକ ଜାଗାକୁ ଯିବି କପିଳେଶ୍ଵର ମନ୍ଦିର ଯାହାକି ସୁନ୍ଦରପଦା ପାଖ ପାଖରେ ଅଛି ତାହା ଗୋଟେ ଭଲ ମାନେ ଶିବଙ୍କର ଗୋଟେ ପ୍ରସିଦ୍ଧ ମନ୍ଦିର। ସେଠାକୁ ଯାଇ ଯଦି ଆମେ ବୁଲାବୁଲି କରି ଆସନ୍ତେ ତେବେ ଖୁବ୍ ଭଲ ହୁଅନ୍ତା।
କି କଥା ଆପଣ କହୁଛନ୍ତି ସେଇଟା ମୋରି କଲେଜ ସେଇଟାରେ ମୁଁ ପାଠ ପଢୁଥିଲି ସେ ଆଁ ଖପାଖ ମନ୍ଦିର ବିଷୟରେ ଆପଣ ଯିବାକୁ ଚାହୁଁଛନ୍ତି ମୋ ସାଙ୍ଗେରେ କଥା ହୁଅନ୍ତୁ। ସେ ମନ୍ଦିରକୁ ମୁଁ ଯାଇଛି ଭୋଉତୁ ବାର ଭ୍ରମଣ କରିବାକୁ।
ଓହୋ ତେବେ ଆପଣ ମନ୍ଦିର ଯାଇଛନ୍ତି କେବେ ଶ୍ୱର ମନ୍ଦିର।
ହଁ ଆମେ ପାଖା ପାଖି ଭୋଉତ ଥର ଅ ଭୋଉତ ଥର ବି କହିହବନି ଦୁଇରୁ ତିନି ଥର ଆମେ ଯାଇଛୁ ପାଠ ପଢିବା ସମୟରେ ସାଙ୍ଗମାନଙ୍କ ସହିତ।
ଓହୋ ତବେ କିପରି ଲାଗିଥିଲା।
ହଁ ମନ୍ଦିର ଭଲ ମନ୍ଦିର ଆଖପାଖ ପରିବେଶ୍ ଆ ବେଶ ଖୁବ୍ ଶାନ୍ତ ସ୍ୱଭାବର ଆଉ ପାଖେରେ ଅଛି ସରୋବର ସେଠି ଲୋକମାନେ ଗାଧୋଉଥିଲେ ବି ପିଇବା ପାଣି ବି ମଧ୍ୟ ସୁନ୍ଦର।
ହଁ ତାହା ତ ମୁଁ ଦେଖୁଥିଲି କିଛିଟା ହୁଁ କିଛି ଚଳଚିତ୍ର ମାଧ୍ୟମରେ ମୁଁ ମୁଁ ଦେଖିଥିଲି ମଧ୍ୟ ସେଠାକାର ଜାଗା ପରିବେଶ ଓ ଭଗବାନଙ୍କର ସେଠି ଯୋଉ ଦିବ୍ୟ ମୂର୍ତ୍ତି ଆହା ପୁରା ଭୋଉତୁ ସୌଭାଗ୍ୟ ସେଠି ଥିଲେ ଦେଖିଆକୁ ମିଳେ।
ହଁ ଆପଣ ଆସନ୍ତୁ ଆମ ସହିତ କଥା ହଅନ୍ତୁ ଆମର ବି ଅନେକ କିଛି ବନ୍ଧୁ ଆମେ ବି ଯାଇ ଯିବାରେ ଥିଲା ଏଇ ଆଗାମୀ ଏକ ଦୁଇ ଦିନି ଭିତେରେ ଆପଣ ଆସନ୍ତୁ ଆମ ସହିତ ନିଶ୍ ତ ଭାବେ ଯିବା ବୁଲିବା ପରିଦର୍ଶନ କରିବା ଆସିବା।
ନିଶ୍ଚିନ୍ତ ନିଶ୍ଚିନ୍ତ ରୂପେରେ ମୁଁ ଆପଣଙ୍କ ସହ କଥାବାର୍ତ୍ତା ହ ଯୋଗାଯୋଗ କରି ସେଠାକୁ ନିଶ୍ଚିନ୍ତ ଯିବି। ଆଉ ଆପଣ କିଛି କୁହନ୍ତୁ ଆଉ କଣ ଭଲ ଖରେନ୍ ମନ୍ଦ।
ସବୁ ତ ମନ୍ଦ ବି ଅଛି ଜୀବନରେ ଭଲ ବି ଅଛି କଣ କହିବି ଆଉ ଆପଣ ଯେହେତୁ ପୁରୀ ଯେ ବିଷୟରେ କହିଲେ ଆମେ ବି କିଛି ଭାବୁଥୁଲୁ ଆପଣ ଯଦି କିଛି କୁହନ୍ତି ଯଦି କ ଥା ଉତିରେ କିଛି କରନ୍ତେ ଆମେ ଯିବା ଯାଇନାହାନ୍ତି ରଥଯାତ୍ରା ସମୟରେ ଯେତେ ଭିଡ ଲାଗି ରହୁଛି ଆମେ ତା ପୂର୍ବୁରୁ ନହେଲେ ତାପରେ କେତେବେଳେ ଗଲେ ହବନି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ସେଥିରେ କୌଣସି ଅସୁବିଧା ନାହିଁ। ମୁଁ ତ ଯେତବେଳେ ଆପଣ ଡାକିଲେ ମୁଁ ସବୁବେଳେ କଁ କହିଲେ ଯିବା ପାଇଁ ପ୍ରସ୍ତୁତ ଅଛି। ଖାଲି ଟିକେ ଯାହା ଏହି ଅସୁବିଧା ଟିକେ ଏବେ ଚାଲିଛି ତେଣୁ ମୁଁ ଭାବୁଥିଲି ଆଉ ମାସେ ପରେ ଯ୍ ଯାଇଥିଲେ ଭଲ ହେଇଥାନ୍ ତା
ଠିକ୍ ଅଛି ଆମେ ଆର ମାସରେ ଯିବା ଏବେ ଆମ ଘର ଲୋକ ମତେ କୌଣସି କାମ ପାଇଁ ଡା କୁଛନ୍ତି ତ ମତେ ବି ପ୍ରସ୍ଥାନ କରିବା ଦରକାର।
ଓହୋ ଆପଣଙ୍କ ଘର ଲୋକ ଡାକୁଛନ୍ତି କି ହଉ ହଉ ତେବେ ଠିକ୍ ଅଛି ଯଦି ଆପଣଙ୍କ ଘର ଲୋକ ଡାକୁଛନ୍ତି ତେବେ ଆପଣ ନିଶ୍ଚିନ୍ତ ଯାଇ ଆସନ୍ତୁ ମୁଁ ଯଦି ଅଟକେଇବି ସେମାନେ ମତେ ଖରାପ ଭାବିବେ ନା ତେଣୁ ଆପଣ ନିଶ୍ଚିନ୍ତ ଯାଆନ୍ତୁ। ଏବଂ ଯାଇକରି ଆସନ୍ତୁ ଠିକ୍ ଅଛି।
ହଉ ମୁଁ ରହୁଚି।